ହଁ ଶିବାନୀ
ହଁ ମ୍ୟାଡ଼ାମ ନମସ୍କାର
ନମସ୍କାର
ହଉ କେମିତି ଅଛନ୍ତି
ନ ଦେହ ଟିକେ ଭଲ ନାହିଁ ନ କାଲି ରାତିରୁ
ମୁ ବୋଲିଲ ନାଇଁ କଣ ହେଇଛି
ମୁ ମୁଣ୍ଡ ବହୁତ ପେନ୍ ହଉଛି ବିଲକୁଲ ଭଲ ଲାଗୁନି
ହ ହ ହଣ ଫ କେମିତି ହେଲା କେମତି
କେ ଜଣ ବ ପ୍ର୍ଲେ ବ ହୁଁ
ହ ତ ମଣିଷ କୁ ପୁରା ବହୁତ ଡିଜି ରେ ବାହାରୁଛି ଏସିଡ ପାଇଁ ହିଁ ମଣିଷର ଦେହ ଖରାପ ହେଉଛି ବି ସକାଳୁ ଟିକେ କଣ ଖାଇଦେବି ବେଶି ହେଇଯାଉଛି ହମର
ହଁ ଆଉ କଣ କରୁଥିଲ କଣ କରୁ ନ
ହଁ ମୁଁ ତ ଏବେ ବସିଥିଲି ତ ସେଇଟା ଭାବୁଥିଲି କି ମୁଁ କୋଉ ଆମ ଓଡିଶା ଭିତରେ ଯାଉ ଯାହା ବିି ଦର୍ଶନୀୟ ସ୍ଥାନ ଅଛି ନା ମନ୍ଦିର ଗୁଡାକ ଅଛି ସେ ମନ୍ଦିର ଗୁଡାକ ମୁଁ ଦେଖ ଖୁଦଲିି ସେଠି ମୁଁ ବୁଲି ଯିବା ପାଇଁ
ଆଛା
ହ ହ ମୁଇଁ ବିଇ ହଁ ତଣୁ ଆପଣଙ୍କୁ ସେଥିପାଇଁ ଭଲ କଲି କି କିଛି ବି କଣ ଜାଣିଛନ୍ତି ତ ମତେ ଟିକେ ବତେଇପଛନ୍ତି
ଦେଖ ଆମର ଓଡିଶାରେ ତ ସବୁଥିରୁ ପ୍ରସିଦ୍ଧ ସ୍ଥାନଉଛି ପୁରୀ ଯଦି ପୁରୀ ଗଲ ତ ସେ ପୁରୀରୁୁ ଭୁବନେଶ୍ଵର ଯିବ ଲିଙ୍ଗରାଜ କୁ ଦର୍ଶନ କରିପାରିବ ଆଉ ବାକି ରହିଲେ କାଳିଜାଇ କୋଣାର୍କ ରାମଚଣ୍ଡୀ ଆଖେ ପାଖେ ବହୁତ ସାରା ଦର୍ଶ ୀୟ ସ୍ଥାନ ଆଜି ଦେଖିପାରିବ ପୂର୍ବ ଓଡିଶାର ତାପରେ ତାପରେ ପଶ୍ଚିମ ଓଡିଶାକୁ ଯଦି ଆସିବ ତାହେଲେ ଆମର ନରସିଂହନାଥ ଅଛି ହରିଶଙ୍କର ଅଛି ତାପରେ ଦେଡବ୍ରୀଗଡ଼ ଜଳପ୍ରପାତ ଅଛି। ପର୍ଯ୍ୟଟନ କେନ୍ଦ୍ର ହିସାବରେ ଆଉ ଆଉ ବହୁତ ସାରା ଅଛି ଠେଙ୍ଗୋ ଗୋଟେ ଅଛି ଆମର ସେଟା ବି ଗୋଟେ ପ୍ରୋଜେକ୍ଟ ତାଟରେ ପାତାଳୀ ଶ୍ରୀକ୍ଷେତ୍ର ଗୋଟେ ଅଛି ସୋନପୁର ରେ ପାତଳ ଶିଖଥିଲେ ହଁ ଯେ ଉଁ ଯୋଉ ସେ କଳା ପାହାଡ ଥରେ ଆସିଥିଲା ମନେ ଅଛି କଳା ପାହାଡ ଯେତେବେଳେ ଠାକୁରଙ୍କୁ ମନ୍ଦିରକୁ ଭଗବାନଙ୍କୁ ନଷ୍ଟ କରିଦବାକୁ ଚାହୁଁଥିଲା। ତ ସେଟ ଟାଇମ ପୁରୀ ପଣ୍ଡାନ ଜଗନ୍ନାଥ ବଳଭଦ୍ର ଆ ସୁଭଦ୍ରାଙ୍କୁ ଆଣିକ- ପାତାଳି ସେ କ୍ଷେତ୍ରରେ ଲୁଚେଇଥିଲେ। ତ ସେ ସ୍ଥାନ ଟା ଏବେ ବି ଅଛି ଦର୍ଶ ହଁ ବହୁତ ଜଙ୍ଗଲ ଭିତରେ ଅଛି। ଏବେ ବି ସେ ଗୁମ୍ଫାରେ ଅ ଅଗୁରୁ ଚନ୍ଦନ ଯେମିତି ଠାକୁର ଥିଲେ ଯେମିତି ବାସ୍ନା ହୁ ସେ ବାସ୍ନା ଏବେ ବି ଅଛି। ଆଗରୁ ତ ମନ୍ଦିର ନ ଥିଲା ଏମିତି ଚାଳ ଛପର କରିକି ଠାକୁରଙ୍କୁ ରଖୁିବଥିଲେ। ଏବେ କିନ୍ତୁ ସେ ଜାଗାରେ ବହୁତ ବଡ ମନ୍ଦିର ହେଇଗଲାଣି ରଥଯାତ୍ରା ବି ଏବେ ହଉଛି। ଅ ତାପରେ ଆଉ ଗୋଟେ ବୈଶାଖ ନେ ମଧ୍ୟ ହଉଛି ସେଠାରେ ଯାତ୍ରା ହଉଛି ସେଟ ସେ ଜାଗାରେ ବହୁତ ଜାଗା ବହୁତ ଜାଗାରୁ ଲୋକ କୁ ଆସନ୍ତି ସେ ଜାଗାକୁ ପାହାଡ ଚଗିକି ସେ ଗୁମ୍ ଘ ଭିତରକୁ ଯାଆନ୍ତି ଏମିତି ସୁଳଙ୍ଗ ଟାଇପ ର ହେଇ କି ସେ
କଣଇଥିଲା ଯୋଉ କଣ ହେଇଥିଲା ଭଗବାନ ଯାଇକି ସେଠି ଲୁଚେଇଥିବି ଟିକେ ଷ୍ଟୋରିଟା ମତେ ଟିକେ ପଦେଇ ପାରିବେ
ମାନେ କଳା ପାହାଡ ଆସିକି ଆମର ଓଡିଶ ର ଯେତେ ସବୁ ମନ୍ଦିର ଥିଲା ସବୁ ଧ୍ଵଂସ କରିଦେଉଥିଲା ସବୁ ଜିନିଷ ପତ୍ର ଯାହାବ ମୂଲ୍ୟ ମାନ ଜିନିଷ ଆମ ଓଡିଶା ଥିଲା ସବୁ ନେଇଯାଉଥିଲା ସୁଲେମ କରରାଣୀଙ୍କ ସେନାପ୍ତି ଥିଲା କଳ ପାହାଡ ସେ ପୁରୀ ୁ ଆସିକି ବହୁତ ସାରା ଧ୍ୱଵଂସ କରିବାକୁ ଚେଷ୍ଟା କରିଛି ତ ସେ ଟାଇମ ରେ ସେ ବହୁତ ନନ ନର୍ସସ ଥିଲା ସେନାପତିଟା ସମସ୍ତଙ୍କୁ କାହାକ ମାରି ପକଉଥିଲା କାଟି ପକଉଥିଲା ଏମତି ତ ସେ ଟାଇରେ ପୁରୀ ପଳା ମାନେ ଭଗବାନଙ୍କୁ କେମିତି ସେ ଗୋ ମୁସଲମାନ ଥିଲା କାଳେ ଆମ ଠାକୁରଙ୍କୁ ଛୁଇଁଦବ ରକ୍ତାକ୍ତ କରିଦବ ଏମିତି ଭାବିକି ସେମାନେ ତିନି ଠାକୁରଙ୍କୁ ପାଣିରେ ପା ପାଣିରେ କାନ ଡଙ୍ଗା ସାହାଯ୍ୟରେ ଆଣିକି ମହ କଳ ଆଣି ପାଦଳ ଶ୍ରୀକ୍ଷେତ୍ର ମାନେ ଯୋଉ ପାହାଡ ଅଛି ସେ ପାହା ପାହା ଉପରକୁ ସେ ଗୁମ୍ଫା ଭିତରେ ଠାକୁରଙ୍କୁ ଲୁଚ ପ ଯାଇଥିଲି ତ ସେଇ ସାନଟା ସେଇ ଦିନ ପାାତ ଶ୍ରୀକ୍ଷ୍େତ୍ରରେ ପରିଚିତ ହେଇଲା ମାନେ ଉପରକୁ ଚଘିବ ତୁମେ ପାହାଡ ଉପରକୁ କିି ପୁଣି ଭିତରକୁ ପଶିବ ତଳକୁ ଯିବ ଗୁମ୍ଫା ମାଧ୍ୟମରେ ତ ସେଥିପାଇଁ ସେଟା ପାତାଳି ହେଇଗଲା ତ ସେଥିପାଇଁ ଠାକୁରଙ୍କୁ ସେଠାରେ ଲୁଚେଇବା ପାଇଁ ପାତାଳି କରିଦେଇଥିଲେ ସେମାନେ ସେଥିପାଇଁ ସେ ଜାଗା ହେବେ ପାଚଳିଶ ଶ୍ରୀକ୍ଷଷେତ୍ର ନାଁରେ ପରିଚିତ ଆଉ ପାଚଳିଶଟି କ୍ଷେତ୍ରରୁ ଟିକେ ଆଗକୁ ଯିବ ସେଠାରେ ଅଛି। ମେଟାକାନୀ ମନ୍ଦିର ମେଟାକାନୀ ମା ବହୁତ ପ୍ରସିଦ୍ଧ ସେଠି ଅଧିଷ୍ଠାତ୍ରୀ ଦେବୀ
ହୁଁ ହ
ଏବେ ବି ଘରେ ଥାଇକି ବି ଯଦି କଛି ମାନସିକ କରିବ ତାଙ୍କ ନାଁରେ ଚା ସେ ଏବେ ମାନସିକ ପୋ ହବ
ଓ ହୋ ହେଇ ଏତେ ସାରା ତ ମୁଁ ଜାଣି ନ ଦ
ହଁ ତାପରେ ଆଉ ଆଉ ଯଦି ଟିକେ ଆଗକୁ ଚାଲିଯିବ ତ ସୋନପୁର ଡିଷ୍ଟ୍ରିକ୍ଟ ସରି ସମ୍ବଲପୁର ଡିଷ୍ଟ୍ରିକ୍ଟ ଆସିବ ସମ୍ବଲ ପୁ ଡିଷ୍ଟ୍ରିକ୍ରେ ଧୁମା ମନ୍ଦିର ଅଛି ଦୁମା ମନ୍ଦ ା ଆମ ବିଶଵରେ ଶୁକ୍ର ମନ୍ଦିର ନାଁରେ ପରିଚିତ କାରଣ ସେ ମନ୍ଦିର ଟା ଟେଢା ଅବସ୍ ଅଛି ନା ସେଠି ଶିବ ଭଗବାନ ପୂଜା ପାଉଛ ସେଇଟା ଲିଙ୍ଗ ଫୁଟା ମନ୍ଦିର ଆଗରୁ ଗୋଟେ ଗାଈ ନଦୀ ଡେଇଁକି ଆସୁ ଥିଲା ସେନ ଲିଙ୍ଗ ଫୁଟିଥିଲେ ସେଠାରେ ଗାଈଟା ଦଉଥିଲା। ସେଟା ସ୍ୱପ୍ନ ଦିଶିଥିଲା ରାଜାଙ୍କୁ ଆଉ ରା ଜା ଯାଇକି ଦେଖିଲା ବେଳେ ଶିବ ବାବା ଆର୍ବିଭାବ ହେଇ ସାରିଥିଲେ, ତ ସେ ଜାଗା ଟା ସେଇଥିପାଇଁ ଧୂମା ରେ ଧୂମୁଣା ଦେଇଛନ୍ତି ମନ୍ଦିର ଟାକୁ। ଆଉ ସେ ଜାଗା ଧୂମା ମନ୍ଦିର ନାଁରେ ପରିଚିତ। ତାପରେ ସମ୍ବଲପୁର ଆସିଲା ପରେ ତ ବହୁତ ସାରା ଦର୍ଶନୀୟ ସ୍ଥାନ ପାଇବ, ଯେମିତି ଘନ୍ ଟେଶ୍ଵରୀ ଚିପଲି ମାର ଅଛି ଅ, ଉଁ ଆଉ ବି ଅ
ହଁ କୋଉ ଜାଗା ରେ ଅଛି ସେଇଟା?
ଚିପିଲିମା ସମ୍ବଲପୁର ହୀରାକୁଦ।
ହଁ ହଁ
ହଁ ତାପରେ ଅଛନ୍ତି ସମଲେଇ ମା ଯା ଛନ୍ତି। ନ- ନଦୀ କୂଳରେ ଅଛନ୍ତି ସମଲେଇ ମନ୍ଦିର, ହଁ। ଆଉ ସେଇଟା ଏବେ ପ୍ରଧାନମନ୍ତ୍ରୀ ଅ, ସମଲେଇ ପ୍ରକଳ୍ପ କରିଦେଇଛନ୍ତି, ମାନେ ସେ ଆଖେ ପାାଖେ ବହୁତ ସାରା ପାର୍କ ଏଥିରେ ବହୁତ ସୁନ୍ଦର ହେଇଛି ଏବେ, ମନ୍ଦିର ବହୁତ ଚେଞ୍ଜ୍ ହେଇଗଲାଣି। ଏବେ ରାତିରେ ସନ୍ଧ୍ୟା ଟାଇମ୍ ରେ ଯଦି ଯିବ ସେଠି ଲାଇଟିଙ୍ଗ୍ ହଉଛି। ଅଁ, ମନ୍ଦିରରେ ମା ଙ୍କର ମୁହଁ ଦେଖା ଯାଉଛି ମନ୍ଦି ର ସାମ୍ନା ରେ।
ଓ ହୋ।
ଏମିତି ସବ ବୁ।
ହୁଁ, ହୁଁ।
ପ୍ରୋଜେକ୍ଟର୍ ଲଗେଇକି ବହୁତ କିଛି କରିଛନ୍ତି ସେମାନେ।
ଆଉ ଗୁଟେ ଜିନିଷ ବି ହଉଛି ସେ ଅ, ସେଠି ପ୍ରସାଦ ଭି ସମସ୍ତଙ୍କୁ ବଣ୍ଟନ କରାଯାଉଛି ନା। ଖାଇବା ପାଇଁ।
ଏଥିରେ ବହୁତ ଖର୍ଚ୍ଚ ହେଇଚି ସେଠାରେ।
ବହୁତ ଥୁଡାଏ ଲାଇଟ୍ ଲାଗିଛି, ସେଠି ଆଉ ସନ୍ଧ୍ୟାରେ ତ ଲୋ କମାନେ ସେଠା କୁ ବୁଲି ଆସୁଛନ୍ତି।
ପାନ୍ସକୁ
ଜାନତେ। ତ ମୁଁ ଜାଣିଥିଲି ଆଉ ଗୋଟେ ଉଁ, ଆଉ
କହ।
ଗୋଟେ ଜାଣିଥିବୁ ଗୋଟେ ଆମ ଯୋଉ କହନ୍ତି ଚାରି ଧାମ
ହଁ।
ଚାରିଧାମ କୁହନ୍ତି ନା ଗୋଟେ ହେଲା ଆମ ଉଁ, ପୁରୀକୁ ହିଁ ଚାରିଧାମ କୁହାଯାଏ ନା।
ଚା-ଚାରି ନମ୍ବର ଧାମଟା ହଉଚି ପୁରୀ ସବୁ ତିନିଟା ଯା କ ଧାମ ବୁଲିକି ଆସିଲା ପରେ ପୁରୀ ଯଦି ପୁରୀ ଯଦି ନଗଲ ତାହେଲେ କିଛି ଲାଭ ହବନି
ମୁଁ କେଉଡା ସେଟା?
ଅଁ ପହିଲା ତା ହେଲେ ବଦ୍ରିଧାମ ଆଉ ବେଲା ରାମେଶ୍ୱରମ୍ ଆଉ ଟେ ହେଲା ଦ୍ବାରିକା। ହଁ ନାଁ ନାଇଁ? ମେଳାଟା ଅଛି। କାଲିଠୁ ଖାଲିଟା ଆମେ ଏ ଏବେ ଗୋଟେ ଲଗା ହେଇଚେ ନାନୀ। ଦେଖୁଚେଁ ସେଟା।
ହୁଁ ହୁଁ ଦ୍ବାରିକା ତାପରେ ପୁରୀ ବୋଲି ମୁଁ ଜାଣିଥିଲି କିନ୍ତୁ।
ହେଲୋ। ଶିବାନୀ। ହଁ।
ସେଟା ଉଁ ସେଟା ମୁଁ ବି ଜାଣି ସେଠି ଚାରିଧାମ
ହଁ ହଁ ହଁ। ଚାରି ନମ୍ବର ଧାମାରେ ଯାଏ। ପୁରୀ ଆଉ ପୁରୀର ବିଶେତ୍ୱ ହେଲା ସେଠି ଏ କାଦଶୀ ନାଇଁ ପୁରୀ ଆଉ ବଦ୍ରିନାଥରେ ଏକାଦଶୀ ବ୍ରତ ପାଇବନି। ଭଗବାନ ସବୁ ସବୁ ଟାଇମରେ ତାଙ୍କର ଅନ୍ନ ଭୋଗ ଲାଗେ ଏକାଦଶୀରେ ଅନ୍ନ ଭୋଗ ଗ୍ରହଣ କରନ୍ତିନି ନାଁ। କିନ୍ତୁ ତୁମେ ଦି ପୁରୀ ଯିବ ସେଠି ତମେ ଏକାଦଶୀ ନ କଲେ ବି ଚଳିବ ସେଠିରେ ତୁମେ ଭଗବାନଙ୍କୁ ପ୍ରସାଦ ପାଇପାରିବ।
ହୁଁ ହୁଁ ହୁଁ ତାହେଲେ ଏକାଦଶମୀ ସେ ସବୁଦିନ ସେଠି ମଳିପାରେିବ ଆଉ ସେଟାକୁ ସେ ମହାନ ପ୍ରସାଦ ବୋଲି ବି କୁହାଯାଏ ନା
ଏକାଦଶୀ ତିଥିରେ ବି ସେଠି ଠାକୁରଙ୍କୁ ମହାପ୍ରସାଦ ଭୋଗ ଲଗା ହୁଏ ଅନ୍ନ ଭୋଗ ଲଗା ହୁଏ
ହୁଁ ଆଉ ଗୋଟେ କଣ କୁହନ୍ତି ସେଠି ଭୋଜନର ମାନେ ସବୁଥିରୁ ବଡ ଲୋକ ଯେତେ ଖାଇଲେ ବି ସୋରେନି କୁହନ୍ତି
ହଁ ହଁ ସେଠି କୌଣସି ଟାଇମ ରେ ବି ଭୋଗ ସରିଗଲା ତମେ ଶୁଣିବାକୁ ପାଇବନି ସବୁ ଟାଇମରେ ସେଠି ମହାପ୍ରସାଦ ଏଭେଲେବଲ ଥାଏ କାନିଆ କେତେ ପ୍ରକାର ର ବ ପାଟିକୁ ଜାଣିନି ମୁଁ ଆସେ କିନ୍ତୁ ଦେଖିଛି ସେ ଭୋଗ ପାଇଁ ଭଲ ଲାଗେ ସେ ଭୋଗ ସେ କୋଉଥିରେ ଚିନି ପଡିଥାଏ ତା ସେଥିରେ ଗୋଟେ ଅଲଗା ସ୍ଵାଦ ଥାଏ ମହାପ୍ରସାଦର। ହଁ ଖାଇଚି। ଆମେ ଏଥରେ ତ ପଡ଼ିଲ ସମୟରେ ତ ସେଠି ପାଞ୍ଚ ଦିନ ରହିଥିଲୁ। ପୁରୀରେ। ତ ପୁରୀରେ ଆ ତ ସବୁ ଦିନ ମହାପ୍ରସା ସବୁ ଖାଇବାକୁ ଦଉଥିଲି।
ଉ ହୁଁ ଆଉ ତାହେଲେ ମୁଁ ସେ ପ୍ରସାଦ ଟା ଖାଇନି।
ଯେବେ ପୁରୀ ଯିବ ନା ମହାପ୍ରସାଦ ଖାଇବ ସମୁଦ୍ରରେ ଟିକେ ଲହଡା ଭାଙ୍ଗିବ ଆଉ ମହା ପ୍ରସାଦ ଖାଇବସ ତାର ମଜା ଗୋଟେ ଅଲଗା।
ଲହଡା ତ ଯାଇଥିଲ ହେଲେ ପ୍ରସାଦ ଟା କେ ଖାଇନି। ଆଜି ତ ବହୁତ ମାନେ ଏତେ ତ ମତେ ଜଣା ନଥିଲା ବହୁତ କିଛି ଆଜି ବତେଇଲେ। ଧନ୍ୟବାଦ ସେଥିପାଇଁ।
ହଁ।
ଥ୍ୟାଙ୍କ ୟୁ।
ଅଛି